ହ୍ନା ଠାକ୍। ହାଲୋ।
ଉଙ୍କ।
ହଁ।
ଆଉ କଁ କରିଚନ୍ତି।
କଁ କରୁଚ।
ଛାତରେ ବସିଚି ତମେ। ହ୍ହାଲୋ ଅ ହଁ।
ହଁ।
ଆଉ। କଁ ରାତିରେ ରୋଷେଇ ତ ରାତିରେ ଖାଇସାରିଲଣି ତମେ। ବର୍ଷା ଦିନ ଉପରେ କଥା ହଉଥିଲେ ନା ଆମେ ଆ ତମକୁ କୋଉ ଋ ଋତୁ ଟା ଅଧିକ ଭଲ ଲାଗେ ବର୍ଷା ଋତୁ ନା ଅଲଗା କିଛି?
ମତେ କହିବାକୁ ଗଲେ ଶୀତ ଦିନ ଟିକେ ଭଲ ଲାଗେ। ଥଣ୍ଡା ଲଗୁଥିଵ ଜ୍ୟାକେଟ ପିନ୍ଧୁଥିବି ଆଉ ସେକି ହଉଥିବି ମୁଁ ନିଆଁ ଆଗରେ ଯାଇକି ବସୁଥିମି।
ଆଛା ହଁ ଶୀତ ଦିନ ତ ମଜା ହିଁ ଲାଗେ।
ହଁ ଆପଣୁ।
ମତେ ଅଧିକ ଖରାଦିନ ଟା ଭଲ ଲାଗେ।
କାହିଁକି?
ହଁ ଖରା ଦିନ ଏଥି ପାଇଁ ଭଲ ଲାଗେ କି ସେତେବେଳେ ଫଳ ଗୁଡାକ ଅଧିକ ଭଲ ମିଳେ ଆଉ ପଖାଳ ଭାତ। ତ ପ୍ରାୟ ଓଡିଆଙ୍କର ପସନ୍ଦ ହିଁ ଏଟା। ଜାଣିଥଚୁଏନା ପଖାଳ ଭାତ ଆମର ପସନ୍ଦ ହେଇଥିବ ନା ଓଡିଆ ଯେହେତୁ।
ପଖାଳ ଡ୍ୟୁଟି କୁ ପଖାଳ ନ ଖାଇଲେ ଯିମିନି।
ଆଛା ଏତେ ପସନ୍ଦ ପଖାଳ।
ହଁ ପଖାଳ ସହିତ ଯଦି ବଢିଚୁରା ହେଇଯିବ ପ୍ରାଲ୍ ହେଇଯିବ ଭାତ ଉଠିଯିବ ଆଉ।
ହଁ ଭଲ ଆଉ। ସେମିତି ତ ମୁଁ ଏତେ ପଖାଳ ଖାୟେନି ଫିର ବି ପଖାଳ ଖରାଦିନେ ମଷ୍ଟ୍। ଦହି ପଖାଳ ଆଉ ମାଛ ଭଜା ବହୁତ୍ ଭଲ ଲାଗେ ଖାଇବା ପାଇଁ।
ହଁ ହଁ।
ହୁଁ।
ମାଛ ଭଜା ପଖାଳେ ମାଛ ଭଜା ଖାଅ।
ହଁ ମୁଁ ବାର ତୀର୍ଥ ଏତେ ଦେଖେନି। ମୁଁ ଆଇଁଷ ଖାଇଦିଏ ସବୁ ବାରରେ।
ଆଚ୍ଛା।
ହଁଅ।
ହେଲେ ମୁଁ ଖାଏନା ପଖାଳ ଭାତରେ କେବେ ମାଛ ଆଇଁଷ ଖାଏନା।
କଂଅ ପାଇ?
ପଖାଳ ଭାତରେ ଆଇଁଷ ଖାଏନା ଭଲ ଲାଗେନା ଆଉ, ପଖାଳ ଇଆଡେ ପାଣି ଫାଣି ନା ପଖାଳ।
ହଁ ପଖାଳ ଏତେ ପାଣି ସେଇତା ଖାଇଲା ଅ-ଅକ୍ୱଆର୍ଡ ଲାଗୁଥିବ।
ତା ସହିତ ଯଦି ଆମର କିଛି ଛି ମିକ୍ସଚର ଫିକ୍ସଚର ହେଇଯିବ କି ଅଲଗା କିଛି ପିଆଜ ହେଇଥିବ ଟିକେ ଟାଣିକି ଖାଉ।
ଆଳୁ ଆଳୁ ପୋଡା ଆଳୁ ଭର୍ତ୍ତା ଏଇ ଟାଇପର କିଛି।
ହଁ ଭର୍ତ୍ତା ବର୍ତ୍ତା ଭଜା ଭଜା
ଆଚ୍ଛା ଏଇତ ବୋହୁତ ହି ଭଲ ଲାଗେ ମତେ ବି ଭଲ ଲାଗେ ଖାଇବାକୁ ଆକୁ।
ଆଉ ଖରା ଦିନଟା ଏଥିପାଇଁ ବସନ୍ଦ ଯେ ସବୁ ଭଲ ଭଲ ଫଳ ମିଳେ। ତରଭୁଜ, ଆମ୍ବ ଆଉ ଜାମୁକୋଳି ତମ ସେପଟେ ତ ମିଳୁଥିବ ନା ସବୁ ପାଖରେ ମାନେ ଗଛ ଥିବ ନା ପାଖରେ ସେଥିର।
ମୁଁ ଜା ଏ ଜାମୁ କୋଳି ତମ କଥା କହିଲ‌। ମୁଁ ଏବେ ଜାମୁ କୋଳି ଆଜି ସକାଳେ ଏଇ ଡାହି ଭାଙ୍ଗିକି ନେଇକି ଆଇଚି।
ବାଃ ଭଲ ମତେ ଜାମୁକୋଳି ବୋହୁତ ପସନ୍ଦ।
ଆଚ୍ଛା।
ହୁଁ ଏଇଠି ଆସନ୍ତି ଆମର ସ୍ତ୍ରୀ ଲୋକମାନେ ପ୍ରାୟ ଧରିକି ବିକନ୍ତି। ସେଇଠୁ ମୁଁ ଆଣେ ଏତ ବଡ ବଡ ସାଇଜର ଜାମୁ କୋଳି ଗୋଟା ଆ ଏ ଲଙ୍କାଟାରେ ଲଙ୍କା ଗୁଣ୍ଡ ଲୁଣରେ ମିଶେଇକି ଖାଇବା ପାଇଁ।
ଏ ଆଉ ହଁ ତମେ ତାହେଲେ କିଣିକି ଖାଉଚ?
ହଁ ଏଠି ପାଖରେ ଗଛ ନାହିଁ ନା ର ଜାମୁକୋଳିର।
ଅ ହ ଆମର ଏଇଠି ପାଖରେ
ଆଚ୍ଛା ର ଓହୋ ଆମ୍ବ ଗଛ ବି ତ ଥିବ।
ହଁ ଆମ୍ବ ଗଛ ଅଛି ଆଉ କୋଳି ଗଛ ଅଛି।
ଆଚ୍ଛା ଏମିତି ନୁହଁ ଯେ ମୁଁ ମାନେ ଟାଉନ ଉପରେ ହିଁ ଜନ୍ମ ମୋର। ମୁଁ ଆକଚ୍ୟୋଲିରେ ମାନେ କହିବାକୁ ଗଲେ ଆମ ଘର ଯାଜପୁରରେ। ଯାଜପୁରରେ ମୁଁ ରହୁଥିଲି କେତେ ଦୁତୀୟ ତୃତୀୟରେ ପଢୁଥିଲି ସେତେବେଳେ କି ପ୍ର କି ପ୍ରଥମରେ ପଢୁଥିଲି ମୁଁ ପଳେଇ ଆସିଥିଲି ପୁରୀ ସେବେଠୁ ପୁରିରେ ହିଁ ଅଛି।
ଆହ। ତାହେଲେ ଘରଟା ହୋଉଚି ଯାଜପୁର।
ହଁ। ସେଠି ମୁଁ ଏତେ ଯାଏନି ଫିର୍ ବି ଯେବେ ଯାଏ ଆମର ଲକ୍ଷ୍ମୀ ପୂଜା ହୁଏ ସେତେବେଳେ ଯାଏ। ସେତେବେଳେ ଦେଖେ ନଈ ଗରିକା ଦେଖେ ସବୁ ଆମ୍ବ ଗଛ ହେରିକା ଥାଏ ଦେଖେ ସବୁ ଗଛ ହେରିକା।
ହ
ତମ କୁ ଆମ୍ବ ପସନ୍ଦ?
ହଁ ହଁ ତାହେଲେ ଗଛ ଦେଖିବାକୁ ଆସ।
ନା ନା ଗଛ ଦେଖିବାକୁ ଯାଇନି ମୁଁ ଯାଏ ଆମ ଲକ୍ଷ୍ମୀ ପୂଜା ଦେଖିବାକୁ କିନ୍ତୁ ଗଛ ନଈ ଘରିକା ରେ ଫଟୋ ଭଲ ଆସେ ନା ନଈ ରେ ଆଉ ମାନେ ଜଙ୍ଗଳ ଫଙ୍ଗଳ ଜାଗାରେ ତ ଯାଏ ଫଟୋଜ୍ ଉଠେଇକି ଆସେ।
ହଁ।
ହୁଁ।
ଆଉ କଣ କହିଲେ ଆମ୍ବ ଆମ୍ବ ତ ଆମର ଏଠି ଆମ୍
ହଁ କୁହ?
ଆମ୍ୱ ବହୁତ୍ ଖାଇଛି ଏଥର।
ଆଚ୍ଛା ଘର ମାନେ ତ ନିଜ ଗଛରେ ହିଁ ଥିବ କେ କିଏ ଆମ୍ବ? ଆମ୍ବର ତ ବହୁତ ଗୁଡେ଼ ଟାଇପଶ୍ ଥାଏ ନା କି ବାଇଗଣ ପଲେଇ ହଉ ନହେଲେ କେତେଟା ଥାଏ ଗୋଟେ ଚେରୁଆ ଆମ୍ବ ଗୋଟେ କଣ କୁହନ୍ତି? ତା ଦେହରେ ସେମିତି ଲୁମ ଲମ୍ବା ଲମ୍ବା ସୂତା ଭଳିଆ ବାହାରେ ଖାଲି।
ଆମ୍ବ ଖାଇଛ କଲିମ୍ୱି ଆମ୍ବ ଜାଣିଛ?
ହଁ ଜାଣିଛି ସେଟା ଦେଶୀ ଆଉ ବାଇଗଣ ପଲେଇ ର ମିକ୍ସ ଭଳିଆ ଭଳିଆ ଲାଗେ।
ହଁ।
ଆଚ୍ଛା ଗଛ ଅଛି ବୋଧେ ସେଥିର?
ଆମରି ନିଜର ଗଛ।
ଓହୋ ଭଲ ଆଉ ନିଜର ଗଛ ସବୁ ଖରାଦିନେ ଖାଉଥିବ ଆଉ ଆମ ପାଇଁ କୋଉଦିନ ନେଇକି ଆସିବ ଆଉ।
ହଉ ଆଉ ପାାର୍ସଲ କରିଦେବି
ହଁ ହଁ ଠିକ୍ ଅଛି। ଆଉ ତରୁଭୁଜ ବି ତ ସେପଟେ ପ୍ରାୟ ମିଳେ ଅଧିକ?
ହଁ ତରୁଭୁଜ ମିଳେ ହେଲେ ହଁ। ଆମର ହେଲେ କରନୁ ତରୁଭୁଜ ତରୁଭୁଜ କଲେ ଚୋରି ଚାରି କରୁଛନ୍ତି
ଆଚ୍ଛା ଆଉ ତମର କଣ କଣ ଖରାଦିନେ ଚାଷ ହୁଏ ମତେ କହିଲ?
ଆମର ତ ଖରାଦିନେ ଚାଷ ହୁଏ କଣ ପୋଟଳ ହୁଏ ବାଇଗଣ।
ସବୁ ହଁ।
ମୋ ପରିବା ପରିବା ଆସିଗଲେ ପୋଟଳ ବାଇଗଣ ଟମାଟର ଆଳୁ ଆ ବିଭିନ୍ନ ପ୍ରକାରର ପରିବା ସବୁ ହୁଏ।
ଓହୋ। ଆଉ ଫଳ କନ ଟା ହୁଏ? ଫଳ ତ ଜ ଆମ୍ବ ତ ତମ ଆଉ ରହିଲା କଥା ଆଉ କଣ ସେଟା? ହୁଁ ଜାମୁକୋଳି ଆଉ ସବୁ ସେଗୁଡ଼ା ସବୁ ତ ଘର ପାଖେ ମିଳି ଯାଉଥିବ।
ଜାମୁକୋଳି ଆମ ଘର ପଛପଟେ ନଈ ଗୋଟେ ଅଛି ତ ତ ସେ ନଈ କରରେ ସବୁ ଜାମୁକୋଳି ହେଇଛି ହଁ। ମୁଁ ସବୁବେଳେ ଧୋଉଡ଼ି ଯାଇ ମା ଜାମୁକୋଳି ନେଇ ଆସେ।
ଜାମୁକୋଳି କେହି କୁହନ୍ତିନି କିଛି ଆଉ କାହା ଘରୁ ଜାମୁକୋଳି ଆଣିଲେ?
ନାଇଁ କଣ କହିବ?
କେହି କୁହନ୍ତିନି କିଛି ଆମର ତ ଏଠି ମାନେ ଧର ଆମ ଘର ଛା ଗଛ ଟା ଆଉ ଜଣଙ୍କ ଛାତରେ ଲାଗିଛି ନା ତାଙ୍କର ଟିକେ ଫୁଲ ଗଛ ହେଇଛି ଅଧିକ କିଛି ପୂଜା କରିବାକୁ ବି ହଉ ନା ଆମକୁ ଫୁଲ ବାହାରୁ କିଣିବାକୁ ପଡ଼େ। ଇନ କେସ୍ ଯଦି ବାହାରେ ଦୋକାନରେ ମିଳିବନି ସଡିଯାଇଥିବ କାହା ଗଛରୁ ବି ଆଣିବା କୁ ମାନେ ବହୁତ ଡର କିଏ ଆଣିବ କିଏ କହିବ କଣ କରିବ? ଏଠି ନିଜ ଘରେ ଥାଇକି ଯଦି ଫୁଲ ନଷ୍ଟ ବି ହଉଥିବ ନା ସେ ସାମ୍ନା ବାଲାକୁ ଦେବେନି ଏମିତି ଲୋକ ସବୁ।
ତ ଆଚ୍ଛା ଏମିତି କାଇଁ।
ତା କି କେଜାଣି ସମସ୍ତେ ପ୍ରାୟତଃ ଏଠି ସେମିତି ହିଁ। ନିଜ କା କାମରେ ମତଲବ ଆଉ ଏତେ ଲୋକଙ୍କ ସହିତ ଭଲ ସମ୍ପର୍କ ନୁହେଁ।। ଇଭନ୍ ଆମ ଘରଠୁ ହେଲା ଦି
ହୁଁ।
ମୋ ନିଜ ବଡବାପା ସିଏ ସିଏ ବି ସେମିତି ତାଙ୍କର ଆମର ଏତେ ବି କଥାବାର୍ତ୍ତା ନା ରିଲେସନ ଭଲ କିନ୍ତୁ ଏମିତି ତାଙ୍କର ଯଦି କିଛି ଅସୁବିଧା ସେ ଆସିକି କଥା ହେବେ କି ଆମଟ ଅସୁବିଧା କଥା ହେବେ ସେମିତି କିଛି ନାହିଁ। ଗାଁ ରେ ସବୁ କୁହନ୍ତି ନା ଭାଇଚାରା ଭଲ ଥାଏ କିନ୍ତୁ ସା ଟାଉନ୍ ଉପରେ ତ ଭଲ ନଥାଏ ଭାଇଚାରା ସମସ୍ତଙ୍କର।
ଅ ହଁ। ଗାଁରେ ବି ଉ ଭଲ ଯେ ହେଲେ ଏତେ ବି ମାନେ କିଛି ଲୋକ ଅଛନ୍ତି ଭଲ।
ଆଚ୍ଛା, ହଉ କୁହ ତମ ଗାଁ ବିଷୟରେ କିଛି? ସେତେବେଳେ ତ ମୁଁ ବକ ବକ ହଉଛି ତମେ କୁହ?
ଆମ ଗାଁ ବିଷୟରେ ତ କହିବ ଆମ ଗାଁକୁ ଆସିଲେ ତମେ ଜାଣିବ ଖାଲି ଆମେ ଖାଇ ଖାଇ ତ ମୋଟା ସୋଟା ବି ହେଇ ଗଲୁଣି।
ଆ ସେମିତିରେ ତ ମୁଁ ମୋଟା ନୁହେଁ ମାତ୍ର ବୟାଳିଶ କେଜି ର।
ହଁ ମୁଁ ବି ସେଇ ମୋଟା ନୁହଁ ମୋଟା ଆକଚୁଆଲି ଭଲ ନୁହଁ।
ଆଛା। ହଁ ମ ସେମତି କଣ ହେଲଥ ୱେଲଥରେ କଣ ଅଛି ମଣିଷ ଭଲ ହେଇଥିଲେ ହେଲା।
ହଁ। ଆଉ ଜାମୁକୁଳି କେବେ ଖାଇବ?
ଜାମୁକୁଳି ତ ଏଠି ବିକ୍ରି ହଉଛି, ଏବେ ବି ବିକ୍ରି ହଉଛି। ଆମ କଲେଜ ପାଖେ ବିକ୍ରି ହଉଚି, ମୁଁ ଖାଉଛି ଡେଲି ମାନେ ଯେବେ ଯାଉଛି କଲେଜ ଏବେ ତ ଆମ ଏକ୍ସାମ ହବ ବୋଲି କା ଟିକେ ଆ ବନ୍ଦ ଅଛି କଲେଜ। ଯେତେବେଳେ କଲେଜ ଯାଉଛି ସବୁବେଳେ ନେଇକି ଆସୁଛି ଆମର କେତେ ଅଢେଇଶ କୁ ପଚାଶ ଟଙ୍କା ନଉଛନ୍ତି ଦୁଇଶହ ଟଙ୍କା ଜାମୁକୁଳି କିଲୋ।
ହୁଁ ହୁଁ ଆମେ ଏଠି ମାଗଣା ଖାଉଛୁ।
ହା ହା ମତେ ଡେଲି ପଚାଶ ଟଙ୍କା ଦେଇକି ଆଣିବାକୁ ପଡୁଛି।
ହଉ ତମେ କହିବ ଯଦି ମୁଁ ପଠେଇଦବି ଆଉ ଅନଲାଇନରେ।
ହଁ ଜାମୁକୁଳି ଆଉ ଏତେ ବାଟ ଆସିପାରିବ ନା। ମାନେ ଯୋଉ କହିଲ ଜାମୁକୁଳି ଟା ପଠେଇବ ଜାମୁକୁଳି ମୁଁ ଆମ କଲେଜ ପାଖରୁ ଘରୁକୁ ଆଣିବା କତୀରୁ ତା ଦେରେ ପାଞ୍ଚଟା ଖଣ୍ଡେ ଖରାପ ହେଇଯାଉଛି। ପେଟି ପାଟି ହେଇକି ଫାଟି ଯାଉଛି। ଆଉ ତମେ ଯାଜପୁରରୁ ପୁରୀ ପଟ ପଠେଇବ ଏତେ ସାରା ସେ ରହିବ?
ସେଟା ବି ତ ଠିକ କଥା।
ସେଇତ।
ଗୋଟେ କାମ କର ପଳେଇଆସ ଆମ ଏଇଠିକି।
ହଉ ଆଉ ମୁଁ ଗଲେ କୋଉ ଦିନ ଖାଇବି ଆଉ ଜାମୁକୋଲି। ଯିବିନା କାମରେ ପୁଣି। ଆ ନେକ୍ସଟ ଡେଟ୍ ଇୟର ଯିବି ନହେଲେ ଦେଖିବା ମେଲଣ ଟାଇମରେ। ଯିବି ଯାଜପୁର। ମେଳଣ ଟାଇମ ରେ ତ ମେଳୁ ହିଁ ଥିବ ନା ଜାମୁକୋଳି?
ହ୍ୟାଲୋ।
କଣ କହିଲେ କଣ କହିଲ?
ମୁଁ କହିଲି ଲକ୍ଷ୍ମୀ ପୂଜାରେ କେବେ ଆସୁ ନାହାଁନ୍ତି?
ହଉ ଆଉ ଯିବି ନେକ୍ସଟ ଇୟର ଯିବି ଆଉ।
ହଁ ଲକ୍ଷ୍ମୀ ପୂଜାରେ ଆମର ଏ ଲକ୍ଷ୍ମୀ ପୂଜା ବହୁତ୍ ବଢିଆ ହୁଏ ତ।
ହଁ ଆମର ଆମ ଘରର ହିଁ ହୁଏ ପୂଜା। ଜାଣିଥିବ କାଏମା ରେ ହୁଏ ଗୋଟେ ପୂଜା ଲକ୍ଷ୍ମୀ ପୂଜା ଜାର୍କା କାଏମା। ସେଟା ଆମର ଘରର ହିଁ ହୁଏ ମୋରି ବଡ ବାପା ହିଁ ସେଠି କର୍ତ୍ତା ହେଇକି ବସନ୍ତି।
ଆଚ୍ଛା ସତରେ?
ହୁଁ।
ଆ
ସେ ଆମରି ଘରରେ ପୂଜା ହୁଏ ବାକି ଆମେ ଏତେ ଏପଟକୁ ଆସିଲା ପରେ ମୁଁ ଏତେ ଯାଇନି ମୁଁ ଲାଷ୍ଟ ଇୟର ଯାଇଥିଲି। ପୁରା ପାଞ୍ଚ ବର୍ଷ ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯାଇନଥିଲି ପାଞ୍ଚ ବର୍ଷ ପରେ ଗଲି।
ହଁ ହଁ ହଉ ଠିକ୍ ଅଛି। କି ଆମେ ନେଷ୍ଟ କଲ ରେ କି କଥା ହବା ଆଉ।
ଠିକ୍ ଅଛି ଗୁଡ଼୍ ଏ ଶୁଭ ଶୁଭରାତ୍ରି।
ଶୁ ରା